ହେଲୋ।
ହଁ ଶୁବୁଚି କଥା?
ହ୍ୟାଲୋ।
ହଁ ଶୁବିଲା କଥା?
ହଁ ହଁ ଭଏସ ଆସିଲା ଆପଣଙ୍କ ମୋର ଭଏସ ଯାଉଛି?
ହଁ ହଁ ଆସୁଛି।
ହ କିଲଉଚି।
ହଁ ହଁ କ୍ଲିୟର ଆସୁଛି।
ଓହୋ କଣ କରୁଥିଲେ ଖାଇସାଲ
ହ ହୁଁ ଖାଇକି ବସିଛି ଆଉ।
ମୁଁ ଖାଇନି ଜଳଖିଆ କରୁଛି କାଳେ। କୋଉଥି ପାଇଁ କି ଜାଣ। ଛାତ ଉପରେ ଆସିକି କଥା ହଉଛି ଆଜ୍ଞା।
ମୁଁ କହଲି ତମେ କଣ ଖାଇଛ?
ମୁଁ ଖାଇନି ଏବେ ଖାଇବି।
ହୁଁ
ହୁଁ ଆଉ ଘରେ ସବୁ ଭଲ ଅଛନ୍ତି ସବୁ ଖାଇ ସାରିଲେଣି ଘରେ?
ହଁ ଭଲ ଅଛନ୍ତି ଘରେ ଆଉ।
ଘରେ ଘରେ ସବୁ ଖାଇସାଇଲେଣି?
ହଁ ନାଇଁ ଘାରେ ଖାଇନାହାନ୍ତି ଚାଲିଛି ରୋଷେଇ ହେରିକା କରୁଛନ୍ତି ସମସ୍ତେ। ଆଛା ସାନ ଖୁଡି ଯିଏ ରୋଷେଇ କରୁଛନ୍ତି ଆଉ।
ଖୁଡ଼ି ମାନେ କିଏ?
ଖୁଡ଼ି ମାନେ ବାପାଙ୍କ ଭଉଣୀଙ୍କ ବାପାଙ୍କ ଅ ମାନେ ନାଇ ବାପାଙ୍କ ଭାଇଙ୍କର ସ୍ତ୍ରୀ ଯିଏ।
ଓହୋ ହୋ ସବୁ ଏକା ସାଙ୍ଗରେ ରହୁଛ?
ହଁ ଆମର ଜଏଣ୍ଟ ଫ୍ୟାମିଲି।
ଅହଁ। ଆମେ ସବୁ ଅଲଗା ଅଲଗା ହେଇଯାଇଛନ୍ତି କେବେଠୁ। ଆଁ।
ଅଲଗା ମାନେ ତମ ବାପାଙ୍କର ନିଜ ଭାଇ ସେ?
ହଁ-ହଁ ମୋ ବାପାଙ୍କର ଚାରିଟା ହଁ-ହଁ-ହଁ। ଚାରିଟା ଚାରିଟା ଭାଇ ମୋ ବାପାଙ୍କୁ ନେଇଛି ଆଉ ଭଉଣୀ ଦିଟା। ମୁଁ ବାପା ମାଝିଆ ଆଉ ତିନିଟା ଅଛନ୍ତି ସେ ରହୁଛନ୍ତି ଗୋଟେ ପଡେଇ ଯାଇଛନ୍ତି ଅଲଗା ଜାଗାରେ ମାନେ ତାଙ୍କ ଶାଶୁ ଘରେ ଏ ଘର କରିକି ରହୁଛନ୍ତି।
ହୁଁ-ହୁଁ।
ଆଉ କଣ କରୁଛନ୍ତି ଶୋଇବ କେତେଟା ବେଳେ?
ଶୋଇବି ସେଇ ବଶ୍ ଟାଏଗାରଟା ପାଖାପାଖି ଶୋଇବୁ ଆଉ।
ଓହୋ ମର ତ ଜଲଦି ଶୋଇବ ଏତେ ରାତିରେ ଯାଗିବ ଭଲ ନାହିଁମ।
ବେଳେବେଳେ ଶୋଇପଡ଼।
ଆଜ୍ଞା?
ମୁଁ କଲି ବେଳାବେଳି ତମର ଶୋଇପଡ ସମସ୍ତେ?
ନାଇଁ ସମସ୍ତେ ତ ଲେଟ କରିକି ଫୋନ୍ ଚଲେଇକି ଶୁଅନ୍ତି ମୁଁ ଶୋଇଯାଏ ସାଢ଼େ ନଅଟା ଦଶଟା ଭିତରେ ଶୋଇବା।
ହୁଁହୁଁ।
ସକାଳୁ ବି ଜଲ୍ଦି ଉଠିଯାଏ ଛଅ ଟାରେ ଉଠିଯାଏ।
ସକାଳୁ ଉଠି କଣ କାମ କରୁଥିବ ଆଉ।
ସକାଳେ ଉଠିକି ଘର ସ ଆଗେ ଏଁ ଏଁ ଆଗେ ଝଡ଼ା ଯାଏ ତାପରେ ବାସ ସନ ମଜାଯାଏ ତାପରେ ଚା ପିଇକି ରୁଟି ଭଜା କରାଯାଏ। ତାପରେ ଖଳା ବେଳେ ପକାଯାଏ। ରୋଷେଇ ହୁଏ ଭାତ ଡାଲି ଯା ହେ ହେବାର ହୁଏ ଆଉ ଗାଧେଇ କି ନମାଜ ପଢୁଛନ୍ତି ନମାଜ ପଢିକି ଦିଟାରେ ଖାଉଛନ୍ତି।
ମର ଝିଅ ପିଲା ମାନଙ୍କର ନମାଜ ନଥାଏ ନା ପଢାପଢି?
ହଁ ଥାଏ ନା ପାଞ୍ଚ ଟାଇମ୍ ଥାଏ ଯେମିତି ପୁଅ ପିଲାଙ୍କର ସେମିତି ହଁ ଗୋଟେ ଦିନ ପାଞ୍ଚ ଥର ହଁ ପାଞ୍ଚ ଟାଇମ୍ ହଁ। ଗୋଟେ ରହୁଛି ଆଁ ସକାଳେ ଚାରିଟା ଭୋରୁ ଚାରିଟା ଆଉ ତାପରେ ଏ ଗୋଟେ ତାପରେ ସେଏ ସ ଲ ମାନେ ଚାରିଟା ବେଳେ। ତାପରେ ସନ୍ଧ୍ୟା ଛଅଟା ତାପରେ ରାତି ଆଠଟା। ପାଞ୍ଚ ଟାଇମ୍ ପଡିବ ଆଉ ମାନେ ସକାଳେ ଯିଏ ପଢୁଚନ୍ତି ଆଁ ମ ଗୋଟେ ମାନେ ଆମର ରହୁଛି ମାନେ କେତେ କେତେ ଯେ ଯେମିତି ବିଷୟ ରହୁଛି ସବୁ ଗୋ ଗୋଟେ ବିଷୟ ମାନେ ହଁ ସକାଳେ ରହୁଚି ଚାରିଟା ବିଷୟ।
ହୁଁ ହୁଁ।
ତାପରେ ଗୋଟେ ବେଳେ ରହୁଛି ବାରଳ ବିଷୟ।
ହୁଁ ହୁଁ।
ଚାରିଟା ବେଳେ ରହୁଛି ଆଠଟା। ସନ୍ଧ୍ୟା ଛଅଟାରେ ରହୁଛି ସାତଟା ତାପରେ ରାତି ତି ଆଟାରେ ଯୋଉ ରହୁଚି ସତରଟା।
ଓହୋ।
ପଢୁଛି ତାପରେ ଗୋଟେ କଂକ ବହି ଅଛି ସେଟାକୁ ବି ପଢିବ ପୁରା। କିଏ
ଓହୋ।
ଏମିତି ଆଉ। ତମର ବି ଗୋଟେ ଜଣେ ବଉ ବହି ଅଛି ନା।
ହଁ ଆମର ଗୀତା ହରିକା ଅଛି।
ହୁଁଁହୁଁ।
ତା ଅଛି ଭାଗବତ ଅଛି।
ସେଇଠି ପଢୁଥିବ ତମେ?
ନା ମୁଁ ପଡନି ଆମ ଘରେ ପଢ଼ନ୍ତି।
ନା ଆମର ଛୋଟ ପିଲା ବି ପଢନ୍ତି ଆଉ ବଡ ପିଲା ବି ପଢନ୍ତି।
ହଁ ତମର ସେଟା ଟିକେ ଭଲ ଆମର ଆମର ସ ଅଛି ଆମର କିନ୍ତୁ ଏତେ ମାନେ ସମସ୍ତେ ଠାକୁରଙ୍କ ପ୍ରତି ଇଏ ନୁହନ୍ତି। ମାନେ ଯିଏ ପୂଜା କରିବ ସିଏ ଆଉ ସବୁ ଠାକୁର ପ୍ରତି ଅଛନ୍ତି ମାନେ ଠାକୁର ଯାକା ବୁଲିକି ଯିବେ ଠାକୁର ନମସ୍କାର ହବା ଡେଲି ସନ୍ଧ୍ୟା ସକାଳେ।
ହଁ କରେ। ଆମର ପାଞ୍ଚଟା ଟାଇମ କରନ୍ତି ବହି ପଢନ୍ତି ଏ ସବୁ କରୁଚନ୍ତି ଆଉ।
ହଁ।
ତମର ରଥଯାତ୍ରା ଆସୁଚି ନା।
ହଁ ରଥଯାତ୍ରା ଷୋଳ ତାରିଖ ଆସୁଚି। ହୁଁ ଷୋଳ ତାରିଖ ଆସୁଚି ବହୁତ ଲୋକ ହେବେ ଦେଖିଚ କେବେ?
ଭିଡିଓରେ ଦେଖିଚି ବହୁତ ଲୋକ ହଉଛନ୍ତି ଟାଣୁଛନ୍ତି ସେ ସେମାନେ କଣ ମାନେ ହୁଁ ଗୋଟେ ଜାଗାରୁ ଗୋଟେ ଜାଗା ଯାଉଛନ୍ତି।
ହୁଁ ସେ ତାଙ୍କ ମାଉସୀଙ୍କ ଘରୁ ଯାଆନ୍ତି।
ମାଉସୀ ନା ବାପାଙ୍କ ଘରେ?
ନା ମାଉସୀ ମାଉସୀ। ମାଉସୀ ମାନେ ତାଙ୍କ ବୋଉଙ୍କର ଭଉଣୀ।
ତାଙ୍କ ନାଁ?
ସି ଯାଆନ୍ତି ତିନି ବା ସିଏବା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ଜଣ ଯାଆନ୍ତି। ସେ ଭାଇ ଭଉଣୀ ତିନି ଜଣ ହଁ ସେ ତିନି ଜଣ ଜାଙ୍କ ଭାଇ ହ ହଁ
କୋଉଠି ମାଉସୀ ଘରକୁ ଯାଉଚନ୍ତି?
ତିନି ଜଣ ମାଉସୀ ଘରକୁ ଯିବେ ସେଇଟା ଥରେ ହୁଏ ବର୍ଷ କୁ ଆଉ।
ହଁ ମାନେ ସେଦିନ ବହୁତ ବର୍ଷ ହଉଚି କଣ କାନ୍ଦି କାନ୍ଦିକି କହୁଚନ୍ତି ଯିବା ମାନେ ବହୁତ ବର୍ଷା ହେବ ଟିକେ ବି ଛାଡିବନି।
ସେ ଦିନ ବର୍ଷା ଯାହା ହେଲେ ହବ। ଆଉଟା ହେଲା ଆମର ଯୋଉଟା ଜ୍ୟେଷ୍ଠ ପୂର୍ଣ୍ଣମୀ ଥିଲା।
ଆପଣଙ୍କ ଭଇସ କଟୁଛି ଟିକେ ଟିକେ।
ମୁ କଇଲି ଯୋଉଦିନ ଜ୍ୟେଷ୍ଠ ପୂର୍ଣ୍ଣମୀ ଥିଲା। ସେଦିନ ହିଁ ବର୍ଷା ହବ ସେଇଦିନଠୁ ତ ବର୍ଷା ଚାଲିଚି।
ହଁ ମୁଁ ଜାଣିନି ବୋଉ କୋହୁ ଥିଲେ ଯୋଉଦିନ ସେ ଘରକୁ ଫେରିବେ ହ ସେ ବହୁତ କାନ୍ଦିିବି କ ବହୁତ ବର୍ଷା ହେବ ସେଦିନ।
ହୁଁ ସେ ଏବେ ଯୋଉ ଯାଆନ୍ତି ତାଙ୍କୁ ଜର ହୁଏ। ଜର ହେଲେ ସେ ରହ ସେ ପୁରା ଯାହା ହୁଏ
କେତେ ଦିନ ରହିଚନ୍ତି ସେଠି ଯାଇଁକି ମାଉସି ଘରେ?
ସିଏ ନିହାତି ବହୁତ୍ ଦିନ୍ ନିହାତି ଦଶ୍ ଦିନ୍ ନା କେତେ ଦିନ୍ ମୁଁ ବି ଠିକ୍ ସେ ଜାଣିନି, ରହନ୍ତି ସେତିକି ଦିନ୍।
ତାଙ୍କ ମା କିଏ ଅଁ କିଏ ତାଙ୍କ ନାଁ କଣ?
ତାଙ୍କ ମା ନା ମୁଁ ଜାନନି। ସେ ଏତେ ବି ଜାଣିତା
ହଁ ବୋଉ ସବୁ କହୁଥିଲେ ଯେ ତମ ପର୍ବ ଆସିବ ମୁଁ ପଚାରି ଏମିତି କାହିଁକି ହେଉଚି ସେମିତି କାହିଁକି ହେଉଚି। ଅ ସେ
ଭଲ ଲାଗେ ତମର ଶୁଣିବାକୁ ଭଲ ଲାଗେ ଆମର ବି ଟିକେ ଆମର ଟିକେ ଅଧିକ ଶୁ ଅଛି ଆଉ।
କହୁଚନ୍ତି ତମ ବାର ମାସରେ ତେରଟା ପର୍ବ ରହୁଚି ନା।
ହଁ ଆମର ବୋହୁତ୍ ପର୍ବ।
ହଁ ତେରଟା ପ ହଁ ତେରଟା ନା ବାର ମାସ ମାନେ ତେରଟା ପର୍ବ। ଆମର ବହୁତ୍ କମ୍ ଆ ଚାରି ପାଞ୍ଚ ଟା ବହୁତ୍ ବଡ ବଡ
ହଁ।
ଏମ୍ତି।
ତାପରେ ଠାକୁର ଅଧା ବାଟ୍ରେ ରହିଯାନ୍ତି, ପୁଣି ଠାକୁର ସୋଦା ଖାଆନ୍ତି।
ହଁ ହଁ ହଁଁ ସେଇଟା କାଇଁ ହଉଚି ଗାଳି ଦେଇକି ହଁ। ଆଉ ଏ ଟପିକ କୁହନି ଏ ଟପିକ୍ ମନେ ଅଛି ସେଇ ପାଇଁ। ଆଉ।
ହଁ ସିଏ ଆଉ ତାଙ୍କୁ ଇଏ ହେଲେ ସେ ପୁଣି ବଢିବେ।
ଟାଣି ଟେଇକି ଯାଉ, ବୋହୁତ୍ ଭାରି ହେଇ ଯାଉଛି କଣ ଟାଣି ପାରୁନାହାନ୍ତି ନା। ସେ କାନ୍ଦି କାନ୍ଦିକି ବସି ଯାଉଛନ୍ତି ନା କଣ। କହୁଛନ୍ତି, ବୋହୁତ୍ ଭାରି ହେଇଯାଉଛନ୍ତି ନା ହଁ ପାର୍ଟି କରିକି। ଯିବେ। ବଢିଆ ଦେ ମୁଁ କେବେ ଦେଖିନି, ଦେଖିଲେ ବୁଝିପାରିବି ଶୁଣିଛି ବୁଝୁଛି ଆଉ।
ହଁ ହ।
ତମେ ବୋହୁତ୍ ଅ, ବାଲିଯାତ୍ରା ମାନେ ବାଲିଯାତ୍ରା କହୁଚି ହୋଲି ଯାତ୍ରା ଆଉ ପଣା ଯାତ୍ରା ଆଉ କଣ କଣ ପଣା ଯାତ୍ରା ତ ବୋହୁତ୍ ଇଏ ରହୁଛି ନା। ଏଇଠି ଆମର ହଉଛି, ଆମେ ସବୁ ଦେଖୁଛି ଜୀବ ଫଡା ଏ ସବୁ ସବୁ ହଉଛି ନା କାନ ଫୁଲ ହଁ ଆଉ ଯୋଉ ଇଏ ଆଏ ଇସମେ ଚା ଚାଲୁଛନ୍ତି ସେ ଯୋଉ କୋଇଲାରେ। ସେ ସବୁ ଆମେ ଦେଖିପାରୁ ବୋହୁତ୍ ଡର ମାଡୁଛି ଦେଖିଲା ବେଳକୁ।
ବୋହୁତ୍ ଅଛି ସିଏ ତ ସେତିକି, ତାମିଲ୍ ନାଡୁ ଫାମିଲ୍ ନାଡୁ ରେ ଯୋଉ ଅଛନ୍ତି ତାଙ୍କର ପୁରା ଦେହ ଫୁଟା ହୁଏ।
ହଁ ଆମର ବି ଗୋଟେ ଅଛି ମହରମ ସେ ଥିରେ ବି ସେମିତି ହୁଏ, ପୁରା ବହୁତ ନିଜକୁ କଷ୍ଟ ଦେବେ।
ହଁ ହଁ ମୁଁ ସେଟା ଦେଖିଚି ଦେଖିଚି।
ନିଜକୁ କଷ୍ଟ ମାନେ ସେ ମୃତ୍ୟୁ ତ ଏବେ କରିଥିଲେ ନା ସେ କଷ୍ଟ ଦେଲେଣି। ଆମକୁ ନାଗୁଛି, ଆମେ ମୁଁ ତ ଦିଏ ନା ମାନେ ଆମେ ବି ଏଠି ଦିଏନା ବାହାରେ ସବୁ ଦଉଛନ୍ତି।
ହୁଁ ହଁ
ସେଟା କରିବା ମନା ଅଛି ରଖୁଛି ପରେ କରିବି ଠିକ୍ ଅଛି।